ହଁ।
ହଁ।
ହଁ କେମିତି ଅଛୁ?
ଭଲ ଅଛି, ତୁ କେମିତି ଅଛୁ?
ମୁଁ ବି ଭଲ ଅଛି। ଆଉ ଆଜି ମୁଁ ଭାବୁଥିଲି ଗୋଟେ କଥା ଭାବୁଥିଲି ଆଜି ସକାଳେ
କଣ କଥା?
ଭାବୁଥିଲି ଆମେ ଗଛ ଲଗେଇଲେ କେମିତି ହୁଅନ୍ତା?
ବହୁତ ଭଲ କଥା ଗଛ ଆମ ପାଇଁ ବହୁତ ଦରକାର
ଏଠୁ ପରିବେଶ ବହୁତ ଖରାପ ହଉଛି, ଖରା ମଧ୍ୟ ହଉଛି ନା ସେଥିପାଇଁ
ହୁଁ ଗରମ ମଧ୍ୟ ଦିନକୁ ଦିନ ବଢୁଛି
ହୁଁ। ସେଥିପାଇଁ ଗଛ ଲଗେଇବାକୁ କହୁଥିଲି, କଣ ଠିକ କହୁଛି ନା ଭୁଲ କହୁଛି କହିଲୁ
ନା ପୁରା ଠିକ।
ହଁ।
କେଉଁ ଜାଗାରେ ଲଗେଇବା?
ମୁଁ କହୁଥିଲି ଆମ ଘର ପାଖାପାଖି ଆଉ ଗଛ ଆମ ଯୋଉ ତ ସ୍କୁଲ ପାଖରେ ସ୍କୁଲ ପାଖାପାଖି
କେଉଁ ଗଛ ଲଗେଇବା?
କେଉଁ ଗଛ ଲଗେଇବା ଆମ୍ବ ଗଛ ନିମ୍ବ ଗଛ ପିଜୁଳି ଫୁଲ ଗଛ ଏମିତି ଲଗେଇବା ଆଉ ଆଉ ଗାଁ ରେ ବି ମାନେ ଗଛ ଲଗେଇବା ଆମ ଆ ଆମେ ଗୋଟେ ଗାଁରେ ଗୋଟେ ଗଛ ଲଗେଇବା ଗୋଟେ ମାନେ ଅଭିଯାନ ଗୋଟେ ଖୋଲିଦଲେ କେମିତି ହୁଅନ୍ତା ସମସ୍ତେ ମାନେ ଲଗାନ୍ତେ
ବଢିଆ ଭଲ ହବ ଆମ୍ବ ଗଛ ଫଳ ଦବ ନିମ୍ବ ଗଛ ଶୁଦ୍ଧ ବାତାସ ଦେବ ବଟ ଗଛ ଛାଇ ଦେବ ଫୁଲ ଗଛ ପରିବେଶକୁ ସୁନ୍ଦର କରିବ
ହଁ କାହିଁକ ନା ଆଜି କାଲି ଗଛ ସଂଖ୍ୟା ବହୁତ କମି ଯାଉଚି ସେଇଥିପାଇଁ ବର୍ଷ ବର୍ଷା ବି ମଧ୍ୟ ହଉନି ନା ସେଇଥିପାଇଁ ଲଗେଇଲେ ଆମେ ଲଗେଇଲେ ଆମଠାରୁ ମାନେ ଲୋକ ଦେଖିକି ଲ ଲଗେଇବୁ
କେବେ ଆରମ୍ଭ କରିବା?
ଭାବୁଛି କାଲି ଠାରୁ ଆରମ୍ଭ କରିଦେଲେ ଭଲ ହୁଅନ୍ତା
ଆମେ ଆଉ ସାଙ୍ଗମାନାନଙ୍କୁ ଡାକିବା
ହଁ ଆମେ ଏକା କଣ ଆମେ ଦି ଜଣ ଆ କଣ ହବ କି ଯାହା ବି ହେଲେ ଆମକୁ ସାହାଯ୍ୟ କରିବା ପାଇଁ ଆମ ସାଙ୍ଗ ମାନଙ୍କୁ ଡାକିଦବା ଆଉ ଯୋଉ ସ୍କୁଲ ପିଲା ମାନଙ୍କୁ ବି ଡକେଇଦବା
ସମ ସମସ୍ତେ ମିଶିକି କଲେ କାମଟା ସହଜ ହେବ
ହଁ।
ଗଛ ଲଗେଇଲେ ମାତ୍ର ହେବନି ତାର ଯତ୍ନ ନେବାକୁ ବି ପଡିବ
ହୁଁ ଆମେ ଚାରା ଟା କୋଉଠୁ ଆଣିଲେ ଭଲ ହୁଅନ୍ତା?
ଚାରାଟା ଆମ ଏଇ ପାଖ ନର୍ସରୀରୁ।
ହଁ ଭଲ ସେଠି ବି ଭଲ ଭଲ ନ ମାନେ ଗଛ ମିଳୁଚି
ହଁ ହଁ।
ବଷ ମାନେ ବର୍ଷା ବି ଠିକ ସମୟରେ ହଉନି ନା ସେଆକୁ ଲଗେଇଦବା ଗଛ ଲଗେଇ ଗେଇଲେ ମାନେ ଠିକ ସମୟରେ କାଳେ ହେଇପାରେ
ହୁଁ। ଖରା ବି ଯୋଉ ହଉଛି ଗଛ ଲଗେଇଲେ ସବୁଦିନ ପାଣି ଦବାକୁ ପଡିବ ଗଛର ଯତ୍ନ ନେବାକୁ ପଡିବ
ହଁ ଗଛର ଯତ୍ନ ନନେଲେ ସେ କେମିତି ବଞ୍ଚିବ?
ଆଉ ପଶୁମାନଙ୍କ ଠାରୁ ଦୂରେଇ ରଖିବାକୁ ପଡ଼ିବ ଚାରିପଟ ବାଡ଼ ମଧ୍ୟ ଦେବାକୁ ପଡ଼ିବ ଲୋକମାନଙ୍କୁ ସଚେତନ କରିବାକୁ ପଡିବ
ହୁଁ। ଆଉ ସବୁ ଆମେ ଧର ଗୋଟେ କରିଦବା ଗୋଟେ ମାନେ ଗ୍ରୁପ କରଦବା ଆମର ଚାରି ପାଞ୍ଚ ଜଣ ଲେଖା ରଖିଦବା ଧର ଗଛ ଟା ମରିଗଲେ ଫେରେ ଆଉ ଚାରା ଲଗେଇକି ପାଣି ଦେଇକି ତାକୁ ଇଏ କରିବା ଠିକ୍ ସକାଳେ ସନ୍ଧ୍ୟାବେଳେ ଯାଇକି ପାଣିଦବା ତାକୁ ସେ ସେ ଯାଇଁକି ବଞ୍ଚିବ।
ଏଁ ଲୋକମାନଙ୍କୁ ସଚେତନ କରିବା ଗଛ କାଟିଆ ଉଚିତ୍ ନୁହେଁ ଗଛ ଆମକୁ ଅକ୍ସିଜେନ୍ ଦିଏ। ଗଛ ବର୍ଷା ଆଣିବାରେ ସାହାଯ୍ୟ କରେ
ହଁ ଆଉ କେତେଟା ମାନେ ଗଛ ଲଗେଇଲେ ଭଲ ହୁଅନ୍ତା? ଚାରା କେତେଟା ଆଣିବା?
ଶହେଟା ଖଣ୍ଡେ ଚାରା ନେଇ ଆସିବା।
ଶହେ ଟା ଚାରା ଆଣିଲେ ହେଇଯିବ ତ?
ହଁ।
ଯଦି ବି ନ ହୁଏ ତ ପାଖରେ ନର୍ସରୀ ନଏଲେ ଫେର୍ ନେଇ ଆସିବା ଆଉ।
ହଁ।
ତା ଧିଏରେ ବି ଖତ ସାର ସବୁ ଦବାକୁ ପଡ଼ିବ। ଠିକ୍ ଚମୟରେ ବି ପାଣି ଦବା।
ଗଛ ନଥିଲେ ପ୍ରକୃତି ଅସମ୍ପୂର୍ଣ୍ଣ।
ହ ଠିକ କଥା କହିଲେ ମାନେ ଗଛ ନଥିଲେ କେମିତି।
ଛୋଟ ଛୋଟ ପଦକ୍ଷେପ ବଡ଼ ପରିବର୍ତ୍ତନ ଆଣେ ଆମେ ପତି ପ୍ରତିବର୍ଷ ଗଛ ଲଗେଇବା। ପ୍ରତେକ ଜନ୍ମ ଦିନରେ ମଧ୍ୟ ଗଛ ଲଗେଇବା।
ହୁଁ ହୁଁ। ଆମେ ଏଥର କରି ଦବା ବି ମାନେ ସବୁ ବର୍ଷ ଗଛ ଲଗେଇବା ଆଉ ହେଲା ମାନେ ନି ଯା ଆରେ ସବୁ ଆଉ ଗାଁ ରେ ବି କହିଦବା। ଯାଆର ସବୁ ଜନ୍ମଦିନ ଥିବ ସେଦିନ ମାନେ ଗୋଟେ ଗୋଟେ ସବୁ ଗଛ ଲଗେଇବେ। ଗଛ ଲଗେଇଲା ମାନେ ଗଛ ଲଗେଇକି ପାଣିଦେବେ। ଜାଇଁକି ଗଛ ମାନେ ବୃଦ୍ଧିହବ କି ଇଏ ହବ। କାଇଁନା ଆଜିିକାଲି ଯୋଉ ଗଛ ସବୁ ରାସ୍ତାଘାଟ କରୁଚନ୍ତି ଗଛକୁ ସବୁ ହାଣି ଦଉଚନ୍ତି। ତାକୁ ଯତ୍ନ ନବା ଦରକାର୍ ନା ନାଇଁ।
ହୁଁ। ଆଉ ଏହା ଭଲ ଅଭ୍ୟାସ। ଆମେ ଛୋଟ ପିଲାଙ୍କୁ ମଧ୍ୟ ଶିଖେଇବା। ସେମାନେ ଭବିଷ୍ୟତରେ ଗଛ ରକ୍ଷା କରିବେ।
ହଁ ଆମେ ଲଗେଇଲା ମାନେ ସିଏ ତ ଆମ ଠାରୁ ଦେଖିକି ଶିଖିବେ ନା।
ହୁଁ। ଆଜିଠୁ କେବେଠୁ ଆରମ୍ଭ କରିବା କହୁଥିଲ? ମୁଁ କହିଲି କେବେଠୁ ଆରମ୍ଭ କରିବ କହୁଥିଲ?
ଉଁ। କାଲି ଠାରୁ କରିଦେଲେ ଭଲ ହୁଅନ୍ତା ଆଜି ଆମେ ଚାର ଟା ବେଳେ ଯାଇକି ଚାରା ସବୁ ନେଇ ଆସିବା। ନେଇଆସିକି ସେଠିସବୁ ଯୋଉଠି ଲଗେଇବା ସବୁ ସେଠି ଯାଇ ମନ୍ଦା କରିକି। ଆମର ଖତ ସାର ସବୁ ଦେଇଦବା। କାଲି ସ ସଖାଳୁ ଯାଇକି ଲଗେଇବା ଆଉ।
ହଁ ଠିକ୍ କଥା।
ହୁଁ। ମାନେ ପ୍ରତି ମାନେ ମାସରେ ଯାଇକି ତାକୁ ମାନେ ଯାଞ୍ଚ୍ କରି ଦେଖିବା ମାନେ ଗଛଟା ବଞ୍ଚି ଲାଣି କି କେତେ ବଡ଼ ହେଲାଣି କଣ ହେଲାଣି।
ହୁଁ ହଁ।
ଆଜିଯଦି ଗଛ ଲଗେଇବା କାଲିକି ଜୀବନ ବଞ୍ଚିବ। ଫୁଲ ଫଳ ସେଥିରୁ ବି ମାନେ ଫୁ ଫଳଗଛ ସବୁ ଆଣିକି ଲଗେଇବା ଗଛ। ଗଛ ବଢିବା ସହିତ ଫଳ ମଧ୍ୟ। ସମସ୍ତେ ମାନେ ଖାଇପାରିବେ କଣ କହିଲୁ? ମୁଁ କହିଲି ଆମ୍ବ ଗଛ ପିଜୁଳି। ଆଉ ନଡିଆ ଗଛ। ଆଉ କି ଗଛ ଜାଣିଚୁ ଟିକେ କହୁନୁ।
ଆଉ ସୁନ୍ଦର ସୁନ୍ଦର ଫୁଲ ଗଛ।
ହଁ। ଯୋଉ ଲଗେଇଲେ ମାନେ। ଆମକୁ ସେଠୁ ସେଥିରୁ ଗଛରୁ ଧର ଅକ୍ସିଜେନ ବି ପାଇବା।
ହୁଁ।
ଆଉ ସେଠି ମାନେ ଏବେ ବି ଲୋକମାନେ ଧର ଗଛ କୁ କାଟି ଦେଲାଏଳୁକୁ ପ ପକ୍ଷୀ ମାନେ ବି ରହିବା ପାଇଁ ମାନେ ଘର। ଆଉ ସେ ଘର ମାନେ ରହିବା ପାଇଁ ବି ଅସୁବିଧା ଇଏ ହଉଛନ୍ତି।
ଗଛ ଆମକୁ ଅକ୍ସିଜେନ ଦିଏ, ଛାଇ ଦିଏ।
ହଁ।
ଗଛ ଲଗେଇଲେ ବହୁତ କିଛି ଆମର ଉପକାର ହେବ।
ହଁ ପରିବେଶ ଉରା ମାନେ ଏ ଧର ଥଣ୍ଡା ରହିବ। ମାଟି ଟା ମାନେ କ୍ଷୟରୁ ରୋକିବ କି ଇଏ କରିବ ବନ୍ୟା ଧର ଆଉ ଆସିବ ନେଇ। ମରୁଡି ଫରୁଡି ହବନି।
ହୁଁ।
ଗଛ ଲଗେଇବା ଦ୍ୱାରା।
ପୋଷ୍ଟର୍ ମଧ୍ୟ ଗୋଟେ ତିଆରି କରିଦବା।
ହୁଁ ପୋଷ୍ଟର ଉ ହଁ ପୋଷ୍ଟର ଲଗ ଲଗେଇଦବା ଲଗେଇକି ତିନିଟା ନା ଚାରିଟା ବ ପୋଷ୍ଟର୍ କରିଦବା, ଆମର ଗାଁ ପ୍ରଥମ ଏଠି ଗାଁ ଶେଷ, ମଝିରେ ଲଗେଇ ଦେଇକି ସମିସ୍ତଙ୍କୁ କହିବା। କି ସମସ୍ତେ ବି ଆମ ଭଳି ଗଛ ଲଗାନ୍ତୁ ଆଉ ଜୀବନ ବଞ୍ଚାନ୍ତୁ। ଆମ ଗାଁକୁ ପୁରା ସବୁଜ ସୁନ୍ଦର କରିଦବା ଆଉ। ଆମେ କଲେ ଲୋକମାନେ ଆମ ଠାରୁ ଶିଖିବେ।
ଆମେ ପ୍ରତି ମାସରେ ଯାଞ୍ଚ କରିବା, କେଉଁ ଗଛ କେତେ ବଡ ହେ ହେଉଛି ଦେଖିବା।
ହୁଁ। ପ୍ରତି ଘରେ ଅତି କମ୍ ରେ ଗୋଟେ ଗୋଟେ ଲେଖା ଗଛ କହିବା ସମସ୍ତଙ୍କୁ ଲଗେଇବେ। ସମସ୍ତେ ଲଗେଇଲେ ସିନା ଯାଇକି ହବ।
ଗଛ ସହିତ ଆମର ସମ୍ପର୍କ ରହିବ।
ହଁ ଗଛ ସହିତ ସମ୍ପର୍କ ରହିବ। ପ୍ରକୃତ ମାନେ ପ୍ରକୃତିରୁ ମାନେ-ଏ-ଏ ଏ ମାନେ ଭଲ ପାଇବା ମାନେ ଇଏ ହବ।
ପ୍ରକୃତିକୁୁ ଭଲ ପାଇବା ଦର୍କାର୍।
ହଁ।
ଆମ ଗାଁକୁୁ ପୁରା ସବୁଜ କରଦବା।
ହଁ।
ଲୋକମାନେ ଆମକୁ ଦେଖି ଯେମିତି ଶିଖିବେଜ ଆଗାମୀ ବର୍ଷ ଆଉ ଆଉ ଅଧ ଦଧିକ ଗଛ ଲଗେଇବା।
ହୁଁ ଆମ ଠାରୁ ଧର ଶିଖିଲେ ତାପରେ ଫେରେ ସେମାନେ ବି ଆର ବର୍ଷକୁ ନହେଲେ ଆର ସପ୍ତାହରେ କି ଇଏରେ ଲଗେଇବେ ଆଉ।
ହଁ। ପ ପ୍ରତି ଘରେ ଅତି କମରେ ଗୋଟେ ଗଛ ଲଗେଇବା ଦରକାର।
ଆଁ ହଁ।
ଏହାଟା ହେଉଛି ଆମ ଲକ୍ଷ୍ୟ।
ହୁଁ। ଏ ସବୁ କରିବା, ଗଛ ଲଗେଇବା, ଆଉ ସବୁ ସାଙ୍ଗମାନଙ୍କୁ ବି କଲ କରିକି କହିଦବା କି ସେମାନେ ବି ଲଗାନ୍ତୁ।
ହଁ। ଏହା ଆମ ଲକ୍ଷ୍ୟ ଆଜିଠାରୁ ଆରମ୍ଭ କରିବା।
ହଁ ଆ-ଆରମ୍ଭ କରିବା ସବୁ ପାଣି ପାଇଁ ବି ମାନେ ବ୍ୟବସ୍ଥା କରିଦବା ସେଠିକି ସବୁ ସବୁବେଳେ ଯାଇକି ଯେମିତି ପାଣି ଦବା ତାଙ୍କୁ, ଦବା ଧର ଗଛଟା ବଞ୍ଚିବ। ହ
ହୁଁ। ଆଜି ଯଦି ଚାରା ଟା ଯାଇକି ନେଇ ଆସିବା ତାହେଲେ ଆଜିଠୁ ଆରମ୍ଭ କରିଦବା ନହେଲେ ଯଦି ଲେଟ୍ ହବ
ଆମ ପାଣି ଫାଣି ବ୍ୟବସ୍ଥା ସାର ଆଉ ଧର ଲଗେଇବା ପାଇଁ ଯୋଉଠି ଗଛ ଟା ଲଗେଇବା ସେ ସେଠି ସବୁ ମାନେ ମନ୍ଦା ଭଳିଆ ଗୋଟେ କରିଦବା ଲଗେଇ ସେଇଠୀ ସବୁ କରିସାରିଲା ପରେ ଆଜି ସବୁ ସାରିଦବା କାଲି ସକାଳୁ ସବୁ ଆମେ ସାଙ୍ଗମାନଙ୍କୁ ଡାକିକି ଏଇ ନେଇକି ଗାଁ ସ୍କୁଲ ପିଲାମାନଙ୍କୁ ଡାକିକି ନବା ନେଇକି ଲଗେଇବା ଆଉ।
ହଁ।
ଲଗେଇଲେ ଭଲ ହବ ତାପରେ ଆମେ ଲଗେଇଲେ ପିଲାମାନେ ବି ସବୁ ଦେଖିକି ସେମାନେ ବି ଲଗେଇବେ। ତାପରେ ଆମେ ବସିବା ଉଠିବା ଅପେକ୍ଷା ଗଛଟା ଲଗେଇଲେ ଏ ଭଲ ନା ଆଉ। ଆମେ ସମୟ ବାହାର କରିକି ବି ମାନେ ଗଛରେ ପାଣି ଫାଣି ଦବା ଆଉ ଯତ୍ନ ନବା
ହଁ।
ଆ କଣ କହୁଛୁ ସବୁ ରବିବାରେ ରବିବାରେ ମାନେ ଏ ଯାଇକି ସବୁ ଦେଖିବା ଇଏ କରିବା
ହଁ। ଆଉ ତମେ କଣ କରୁଥିଲ
ମୁଁ ଏଇ ବସିଥିଲି ଭାବୁଥିଲି ମତେ କହି ମାନେ ଫୋନ ସେଇଥିପାଇଁ କଲି ଆଉ ମୁଁ କହିଲି କହିଦିଏ ତାକୁ ସିଏ ବି ସବୁ ସାଙ୍ଗ ମାନଙ୍କୁ କହିଦବ ଆଉ।
ଓ ହୋ। ହଁ କହିଦେବି କଲ କରିକି।
କଣ କହିଲ
ରେ ଆସି ପହଞ୍ଚିବେ।
ହଁ ହଁ କେତେଟା ଟାଇମ୍ କହମି ତାଙ୍କୁ
ଆମେ ତ ଆଜି ସବୁ କାଲି ସକାଳ ସାତଟା ବେଳକୁ ଆସି ପହଞ୍ଚିଯିବେ ସମସ୍ତେ ଆଉ।
ହଉ।